ହ୍ୟାଲୋ!
ହଁ କଣ ଭଲ ଅଛ! ଶୁଭରାତ୍ରୀ।
ଭଲ ଅଛି। ତମେ ଭଲ ଅଛ?
ହଁ ମୁଁ ବି ଭଲ ଅଛି।
ଆଉ ଖାଇସ କିଛି ନାହିଁ, ଏମିତି ବସିଥିଲି ଆଉ। ତମେ?
ହଁ ମୁଁ ବି ଏମିତି ହିଁ ବଇଚି।
ଆଉ ଖାଇ ସାରିଲଣି?
ହଁ ଖାଇସାରିଲିଣି, ତମେ ଖାଇଲଣି କି?
ନା ଖାଇନି ଖାଇବି ମୋର ଟିକେ ଲେଟ୍ ହୁଏ, ତ ଖାଇବା ଖାଇବି ଆଉ।
ହୁଁ ହୁଁ। ମାନେ ରୋଷେଇ ସନି ନା କଣ ଆଜି?
ନା ଇଁ ନାଇଁ ରୋଷେଇ ସରିଯାଇଛି, ମୁଁ ଟିକେ ଲେଟରେ ଆସିି କିଛି ଖାଇଥିଲି ତ ସେଥିପାଇଁ ଟିକେ ଭୋକ ନାହିଁ, ଖାଇବି ଆଉ ରୋଷେଇ ମାନେ ରୋଷେଇ ମାନେ ମୁଁ ପହିଲା ଏବେ ତ ଖରା ଦିନ ଚାଲିଛି, ସେଇ ପଖାଳ ଭାତ ଆଉ ମୋର ଖାଇବା ତ ବହୁତ ସେଇଟା ଅଛି ଖାଇବି ଆଉ। ତମେ କଣ ଖାଇଲ?
ମୁଁ ଭାତ ଡାଲି ଆଉ ଭଜା।
ଆଛା, ହୁଁ ହୁଁ। ତମକୁ ବ କରିଆସେ ରୋଷେଇ କରିଆସେ?
ହ, ହଁ ଆସେ ମାନେ କିଛିଟା ଆସେ, କିଛିଟା ଆସେନି ସେମିତି ନାହିଁ କି ସବୁ ଆସେ।
ଆଚ୍ଛା, ଆସୁଛି ସେଇଟା ଗୋଟେ ଏମିତି ତ ଗୋଟେ କିଛି ଥିବ ନା ଯୋଉଟା ବହୁତ ଭଲରେ ଆସୁ ଥିବ?
ହଁ ସେ ଆଳୁ ଭଜା ଭଲ ରେ କରି
ହଉ ସେଇଟା ତ ସମସ୍ତଙ୍କୁ ବହୁତ ଭଲ ଲାଗେ ସମସ୍ତଙ୍କର ପସନ୍ଦ ହେଇ ଏଇଟା ପାଇଁ ସେଇଟା ଆସୁଛି ଆପଣଙ୍କର ତମର ବହୁତ ପସନ୍ଦ ବୋଧେ ସେଇ ଆଳୁ ଭଜା ଟା?
ହଁ ଆଳୁ ଭଜା ବହୁତ ପସନ୍ଦ ମତେ ସେଥି ମୁଁ ତ ଆ ଶିଖି ଯାଇଛି।
ହୁଁ ସେଇଟା ଆଛା ସେଇଟା ପ୍ରାୟ ତ ସମସ୍ତଙ୍କର ବହୁତ ପସନ୍ଦ ଥାଏ, ଆଉ ପଖାଳ ସହିତ ତ ତ ବହୁ ବହୁତ ଭଲ ଲାଗେ ପଖାଳ ସହିତ ଖାଇଲେ ପଖାଳକୁ ଆଳୁ ଭ ଜାହଉ, ବଡ଼ି ଚୁରା ହଉ।
ହୁଁ ଖରା ଦିନରେ ଆଉ।
ହଁ ଖରା ଦିନରେ ତ କହିବା କୁ, ଗଲେ ସେଇଟା ଗୋଟେ ଔଷଧ। ପଖାଳଟା ଗୋଟେ ଔଷଧ ସମସ୍ତଙ୍କ ପାଇଁ ତାପରେ ତା ପାଖରେ ବହୁତ ଔଷଧ ଗୁଣ ବି ଅଛି। ଶାନ୍ତି ବି ସେଇଟା ପଖାଳ ଖାଇଲେ ବହୁତ ଆରାମ ଲାଗେ। ଯୋଉ ଗୋଟେ ବି ଥକି ଆସିଥିବ ପଖାଳ ଖାଇଦବ ତ ଶାନ୍ତି ନିଜେ ଆସିବ। ଥଖା ଥକାରେ ସେଇଟା ଥକାପଣ ବି ଦୂର କରିଦବ ନିଦ ବି ଭଲ ଦବ। ତ ବହୁତ ମୋର ତ ବହୁତ ପସନ୍ଦ ପଖାଳ ସେଥିପାଇଁ ଏମିତି ନ ଥାଇକି ନାଇଁ ଖରା ଦିନରେ ହିଁ ଖାଇବି ଶୀତ ଦିନରେ ନୁହଁ ବର୍ଷ ଦିନରେ ମୋତେ ପଖାଳ ପସନ୍ଦ ମାନେ ମୋତେ ଯଉ ଯୋଉ ଦିନରେ ବି ଦେଲେ ମୁଁ ପଖାଳ ଖାଇଦେବି। ମୋତେ ବହୁତ ପସନ୍ଦ ଥାଏ ଆଉ ପଖାଳ ତ ଖଟା ଟା ଲାଗିଲେ ବହୁତ ଭଲ ଲାଗେ ଝିଅମାନଙ୍କୁ କ ଖଟା ପସନ୍ଦ ଥାଏ ତ ଆହୁରି ବେଶୀ ଭଲ ଲାଗେ।
ହଁ ଝିଅ ମାନଙ୍କୁ ବେଶୀ ଖଟା ପସନ୍ଦ ନାଗେ।
ହୁଁ ତ ସେଇ ପଖାଳ ଟା ବି ତ ଏମିତିରେ ସମସ୍ତଙ୍କୁ ପସନ୍ଦ ଥାଏ ତ ଏମିତି କିଛି ନାହିଁ ସେଇଟା ତ ଆମ ଓଡ଼ିଶାବାସୀଙ୍କର ପ୍ରିୟ ଖାଦ୍ୟ କହିବାକୁ ଗଲେ ଜାତୀୟ ଖା ଖାଦ୍ୟ ଆମର ଜାତୀୟ ଖାଦ୍ୟ ହିଁ କହିବାକୁ ନ ହଁ ପଖା ଦିବସ ହୁଁ ପଖାଳ ତା ପାଇଁ ଗୋଟେ ପଖାଳ ଦିବ ଦିବସ ବି ଅଛି ଯୋଉଥିରେ କି ଆମେ ସମସ୍ତେ ଅଂ ଖାଇଥାଉ ଏମିତିରେ ଆମର କହିବାକୁ ଗଲେ ଓଡିଆ ଲୋକଙ୍କର ଅଂ ପ୍ରତିଦିନ ହଉଚି ସେ ପଖାଳ ଦିବସ ହେଲେ ବି ଗୋଟେ ରଖାଯାଇଚି ସେଇ ଦିନଟାକୁ ତ ସମସ୍ ତେ ସେଇଦିନ ବହୁତ ଖୁସିରେ ଖାଇ ଦେଇେକି ବାସ୍ ପଖଳା ଦିବସ ମାନେ ଖାଇବୁ ଶୋଇବୁ। ସେଇଟା ସେଇଟା ସମସ୍ତଙ୍କ ଇଏରେ ଆସେ।
ସେ ମାନେ ତମେ କଣ ରୋଷେୟା ମାନେ ଭଲ କର।
ହଁ। ହଁ ମୋତେ ତ ମୋତେ କହିବାକୁ ଗଲେ ଆସେ କିଛି କିଛି ଆସେ କିଛି କିଛି ଆସେ। ନି ଅଂ ସବୁଠୁ ଭଲ। କରେ ମାନେ ଯୋଉ ନିରାମିଷ ଟା ଟିକେ କରେ ଭଲ ଆଉ। ଆ ନିରାମିଷ ଆମିଷ ହଁ। ଆ ମିଷ ବି ହୁଏ ନିରାମି ମ ଆମିଷ ଅପେକ୍ଷା ନିରାମିଷ ଟା ଟିକେ ଭଲ କରେ ଆଉ ଆମିଷ ବି କଣ? ହେଇଯାଏ ସେମିତି କିନ୍ତୁ ନିରାମିଷରେ ବି ସେମିତି କିଛି ଅଛି ଆମର ଯେଉଁ ଘାଣ୍ଟ ଥାଏ। ଥାଏ ଓଡିଆ ଲୋକଙ୍କର ବି ତ ସେଇ ଘାଣ୍ଟ ବି ଗୋଟେ ଖାଏ ଘାଣ୍ଟା ସେଇ ଘାଣ୍ଟ ଟା ସେଇଟା ବହୁତ ଅଂ ସେଇଟା ଘାଣ୍ଟ ଟା ମ୍ଚିଁ ସେଇଟା ଆକ୍ଚୁଲ ସେଇଟା ଦେଖନ୍ତୁ ଲେ ଶୁ ମାନେ ଶୁଣିଲେ ଲାଗେକି? କି ସେଇଟା ଘାଣ୍ଟ ମାନେ ନା ବହୁତ କଷ୍ଟ ହେଇଥିବ ତ ସେମିତି କିଛି ନାଇଁ। ଉଁ ସାଁ ଘାଣ୍ଟଟାକୁ ହେଲେ ତମେ ସବୁ ପରିବା ଦରକାର ତମକୁ ଯାହାବି ପରିବା ପ ପକେଇ ପାରିବ ବହୁତ୍ ସାରା ପରିଆ ତ ସେଇଗୁଡା ସବୁ କାଟିକି ଆମେ କିଛି ନାଁଇ ଅମେ ଚାହିଁଲେ ସେଥିପାଇଁ କିଛି ବି ହଉ ଅଦା, ରସୁଣ ହଉ କି ତାର କିଛି ବି ବଟା ପକେଇ ପାରିବା ଆଉ ନହେଲେ ବି ଆମେ ଯଦି କିଛି ସ୍ୱାସ୍ଥ୍ୟ କାର ବି ଏବେ ଦେଖନ୍ତୁ କାହାର କେ କେତେବେଳେ କିଛି ଦେହ ଖରାପ ଥାଏ କିଛି ଥାଏ ତ ସେମାନଙ୍କୁ ଡକ୍ଟର କହିଥାଏ କି ସ ନ୍ତୁଳା କିଛି ଖାଇବାକୁ। ତ ଆମେ ସେମିତି ବି ନର୍ମାଲ ଲୋକଙ୍କୁ ସେଇ ଘାଣ୍ଟ ହେଲା ସେମିତି ସେଇ ପାଣି ହଳଦୀ ଲୁଣ ଏମିତି କି ଖାଲି ରସୁଣରେ ଛୁଙ୍କ ଦେଇଦେଲେ ବି ବହୁତ। ଭଲ ଲାଗେ। ଆଉ ଘାଣ୍ଟ ଟା ଟିକେ ଟେ ଅଧିକ ତାର ସ୍ଵାଦିଷ୍ଟ ବଢିଯାଏ କେତେବେଳେ- କହିଲେ ଯେତେବେଳେ ଟିକେ ଚିଙ୍ଗୁଡ଼ି ଛେଞ୍ଚା ପଡ଼ିଥିବ। ଆଉ ସବୁ ଅଦା ରସୁଣ ବଟା ସବୁ ମସଲା ପଡ଼ିଥିବ। ତ ସେମିତି ସବୁ ପକେଇକି ଯେମିତି ହଁ ସ୍ଵାଦ ଟା ବଢିଯାଏ ଯେମି ତି ଆପଣ ଜାଣ ନିରାମିଷ ଯେମ୍ ତି ଆମିଷ ଆମିଷ ଯେମିତି ହୁଏ ସେଇଟା ବି ସେଇ କହିବାକୁ ଗଲେ ସେମିତି ହିଁ ସେମତି ହେଇକି ସେଇଟାକୁ ସିଯେଇ ଦେଲେ ହେଇଯା ତାର ସ୍ୱାଦିଷ୍ଟ ରି ହି ସେଇ ଚିଙ୍ଗୁଡି ଟା ପକେଇଲେ ତା ସ୍ଵାଦିଷ୍ଟ ବହୁତ ବଢିଯାଏ ଆଉ। ସେଇଟା ଯେମିତି ଆମର ଓଡ଼ିଆ ଯେମିତି ଖାଇବା ଥାଏ ସେମିତି ଆମ ଓଡ଼ିଶାର ସେ ସେଇ ଘାଣ୍ଟ ବି ଗୋଟେ--ଖାଇବା ଥାଏ ଯୋଉଟା କି ବାହାରେ--ଜାଣ ଜାଣନ୍ତିନି ଏ ଏବେ ଜାଣୁଚନ୍ତି ସବୁ ଧୀରେ ଧୀରେ ଖାଇବା ସବୁ ଜାଣିଗଲେଣି ଓଡିଶାର। କରିଏ ସେଇଟା କରିଆସେ ତୁମକୁ? ହଁ ଯେ ଚ୍ ବୁଲାବୁଲି ତ ନହିଁ ସେଇ ଗୋଟେ ଦିନ ହିଁ ମିଳେ ରବିବାରଟା। ଅଁ ଯିବି ଦେଖିବା। କିଛି ଭାବେନି ପାଖରେ ଯେତିକି ଜାଗା ଥିଲା ତ ବୁଲି ଦେଇଚି ଆଉ ଦେଖିଆ ଯିବି। କୁଆଡେ ଆଉ ତମେ କଣ କରିସାରିଲଣି କୁଆଡେ ଯିବ ପ୍ଲାନିଂ କରିସାରିଲଣି?
ହଁ ପ୍ଲାନିଂ ହେଇନି। କିନ୍ତୁ କୁଆଡେ ଗୋଟେ ଯିବୁ ବୋଲି ବହୁତ ଜଲଦି ପ୍ଲାନିଂ କରିବୁ ଆଉ।
ସେଇ ଗୋଟେ ଦିନ ତ ସେଇ ରବିବାର ମାନେ ସେଇ ଦିନଟାରେ ଟିକିଏ ବାହାରକୁ ଯାଇକି ଆସୁ।
ହଁ ଛୁଟି ଦିନରେ। ହୁଁ ଛୁଟି ଦିନରେ କାମ କାମରୁ ବାହାରିକି ଟିକେ ବୁଲିଲେ ଭଲ ଲାଗେ।
ଆଉ ନିଜକୁ ବି ଟାଇମ୍ ଦେବା ଦରକାର ଏମିତି ନୁଆ ରବିବାର ବି ବହୁତ କାମ ଆସିପାରେ କିନ୍ତୁ ସେଇ ଗୋଟେ ଦିନ ହିଁ ଥାଏ ମତେ ଲାଗେ କି ଯୋଉଟା କି ଯେତେ ଜରୁରୀ କାମ ଥିଲେ ବି ନିଜକୁ ଟାଇମ୍ ଦେବା ଦରକାର ଆ ଏମିତି ହଁ। ହଁ ଏମିତି ଆମ ଜୀବନ ମଣିଷ ଜୀବନ ପାଇଛ ତ ସବୁବେଳେ ବ୍ୟସ୍ତ ବ୍ୟବ୍ରତ ସବୁବେଳେ ରହିବ। କିନ୍ତୁ ଆମେ ନିଜକୁ ବି ଟିକେ ଟାଇମ ଦବା ଦରକାର ତ ମତେ ଲାଗେ ସେଇଟା ଗୋଟେ ଦିନ ଆସେ। ସେ ରବିିବାରଟା ଠିକ୍ ନା।
ହୁଁ ଠିକ୍।
ଏମିତି ସେଇ ରବି ବାଟରେ ନିଜକୁ ଟାଇମ ଦେଇକି ଟିକେ ବୁଲାବୁଲି କରିବା କଥା ଦେଖିଥ କୁଆଡ଼େ ବୁଲିବାକୁ କୁ ଯିବି ଆଉ
ହୁଁ ହୁଁ।
ମତେ ବି ବୁଲାବୁଲି କରିବାକୁ ବହୁତ ଭଲ ଲାଗେ ତମକୁ ସେମିତି କିଛି ଜାଗା କିଛି ଥିବ ତମକୁ ଯୋଉଟା ବହୁତ ପସନ୍ଦ ଥିବ ସେ ଜାଗା
ହଁ ମୁଁ ଯୋଉଟି ରହୁଛି ଆମ ପାଖାପାଖି ତ। ଏମିତି ପ୍ରାକୃତିକ ସୌନ୍ଦର୍ଯ୍ୟ ହିଁ ଅଛି ଆଉ କଣ ସେଠାକୁ ହିଁ ଯାଉଛୁ ବୁଲାବୁଲି କରିକି ଆସିବା କଥା। ରବିବାର ଛୁଟି ଦିନ ଦେଖିବି। ଦେଖିକି ବୁଲିକି ଆସିବା କଥା ସାଙ୍ଗସାଥି ମିଶେଇକି ଆଉ। ଆଉ ନ ବୁଲିଲେ ହବନି ସଦାବେେଳେ। କାମରେ ରହିଲେ। ହବନି ଆଉ।
ହଁ ସେ ଯୋଉଟା କହିଲେ କହିଲେ କି ସେଇ ପ୍ରାକୃତିକ ସେଇଟା ତ ସବୁଠୁ ବହୁତ ଭଲ ଲାଗେ। ମନରେ ଯେତେ ଦୁଃଖ ଥାଉ କିଛି ବି ଥାଉ ନା ସେ ଜାଗାକୁ କିଛି ଜଙ୍ଗଲ ଏରିଆ କିଛି ଜଙ୍ଗଲ ଏରିଆ ହଉ କିମ୍ବା କିଛି ଝରଣା ପାଣି ବହୁତ୍ ଥିବ ସେଇଟା ଦେଖିଲେ ମନକୁ ବହୁତ୍ କିଛି ବି ଦୁଃଖ ଥାଉ ନା ଆମେ ପୁରା ଭୁଲିଯାଉ ସେଇଟାକୁ ସାନ ହଁ ବହୁତ ଖୁସି ଲାଗେ ବହୁତ ଆନନ୍ଦ ଲାଗେ ଆମେ ଭୁଲିଯାଉ କି ଆମେ ଗୋଟେ କୋଉଥିରେ ଆମେ ଆମର କୋଉ ପରିସ୍ଥିତି ଦେଇକି ଆମେ ଯାଉଛେ ଆମର ବହୁତ କିଛି ମାନେ କିଛି ବି ଯାହାବି ଟେନ୍ସ ସବୁ ଆମେ ଭୁଲିଯିବା ସବୁ ଭୁଲିକି ଆମେ ସେଇ ଜାଗାରେ ସେଇ ଜାଗା ସେମିତି ଥାଏ। ଆଉ ସେଇ ପ୍ରାକୃତିକ ଯୋଉ ସୌନ୍ଦର୍ଯ୍ୟ ହେଲେକ୍ ଖାଲି ସେଇଟା ସେମିତି ହିଁ ଥାଏ ସେଇ ଗଛ ପତ୍ର ଜଙ୍ଗଲ କିଛି ବି ଝରଣା ଝରଣା ତ ବହୁତ।
ହଁ ଝରଣା ବହୁତ ଭଲ ଲାଗେ ତାପରେ ମନ୍ଦିର ଟ ଗଲେ ବି ଶାନ୍ତି ଲାଗେ ସେଇଟା ବି ଗୋଟେ ଶାନ୍ତି ଜାଗା।
ହଁ ମନ୍ଦିର ବି କିଛି କିଛି ହେଲେ କିଛି ଅସ୍ ଅସୁବିଧା ହେଲେ ସମସ୍ତେ ଏଇଟା ତ, ଜାଣିଥିବେ କିଛି ଦୁଃଖ ଥାଉ କିଛି ଥାଉ ଧଲେ ମନ୍ଦିରକୁ ଗଲେ, ନିଜକୁ ବହୁତ ଶାନ୍ତି ଲାଗେ। ଲାଗେ କି, ହଁ ଗୋଟେ ବିଶ୍ଵାସ ଅଛି ନା ଆମର କି ହଁ ସେ ଅଛନ୍ତି, ସେ ସବୁ ଠିକ କରିଦେବେ, ତା ପୂର୍ବରୁ ଆମକୁ ବହୁତ ଦୁଃଖ ଦୁଃଖ ଲାଗୁଥିବ, କିଛି ବି ବହୁତ ଖରାପ ପରିସ୍ଥିତି ଅଛି ତ, ଆମେ କଣ କରିବା କେମତି? ତେଣୁ କରି ଆମକୁ କିଛି ଜାଣି ପାରୁନଥିବା କିନ୍ତୁ ଯେତେବେଳେ ମନ୍ଦିରକୁ ଯିବ୍ ନା ଲାଗେ କି ହଁ, ଏଇଟା ନ ଏଇଟା କିଛି ନାଇଁ ଭଗବାନ ଅଛନ୍ତି ସେ ଅଛନ୍ତି ତ ସବୁ ଠିକ୍ କରିଦେବେ। ମୁଁ ଯଦି ଠିକ ଅଛି, ଠିକ କରିଦେବେ, ହୁଁ। ତ ମନ୍ଦିରଟା ବି ସେମିତି, ହୁଁ
ମନ୍ଦିରର ପଡ଼ିଶାର
ହଁ, ହଁ, ସେଇ ଜାଗା ହଁ ଚଲାବୁଲା କରିବାକୁ ବହୁତ ଶାନ୍ତି ଲାଗେ ଆଉ ଆଉ ମୁଁ ତ କହିବି ଯୋଉ ସନ୍ଧ୍ୟା ଟାଇମରେ, ହୁଁ ସନ୍ଧ୍ୟା ଟାଇମ ରେ କୁଆଡେ ଆମେ ଏମିତି ନ ବୁଲିକି ମନ୍ଦିର ଯୋଉ ଆଳତି ହୁଏ, ସେ ଟାଇମରେ ବୁଲିଗଲେ ଆମ ମନକୁ ବହୁତ ଶାନ୍ତି ମିଳିବ ଆଉ ସେଇଠି ସେଇ ଆଳତି ଟାଇମ୍ଟା ତ ବହୁତ ଭଲ ଲାଗେ। ଲାଗେ ସେଇ ଟାଇମ ରେ ଯାଇକି ରହିଲେ, ବହୁତ ଖୁସି ବି ଲାଗେ। ସେମିତି ଯାଇକି ସବୁ ଜିନିଷ କିଛି କିଛି ହଁ ନିଜକୁ ଟାଇମ ଦେଇକି, ଟାଇମ ତ ସବୁବେଳେ ନଥାଏ ନିଜ ପାଖରେ ସମୟ ନିଜେ ନିଜ ପାଇଁ ବାହାର କରିକି, ହଁ ସମୟ ନିଜେ କାଢ଼ିକି କି ନିଜ କୁ ଟିକେ ଖୁସି ଦେବା ପାଇଁ କିଛି କିଛି ଜାଗାରେ ଯୋଗଦବା ନିହାତି ଦରକାର। ସେ ଯୋଉ ବି ଜାଗା ହଉ, ବୁଲାବୁଲି କରିକି କି ସାଙ୍ଗସାଥିଙ୍କ ସହିତ ଯୋଗଦଲେ, ବହୁତ ଖୁସି ଲାଗିବ।
ଖୁସି ଲାଗିବ।
ହୁଁ, ହଁ ହଉ ହଉ, ତମ ସହିତ କଥା ହେଇକି ବହୁତ ଖୁସି ଲାଗିଲା ଅ ରଖୁଛେ ହଁ ଧନ୍ୟବାଦ, ହୁଁ। ହ